ମେ ବି ଯାଇ ମୁଁ ସକାଳେ ଯାଇଥିଲି ମାନେ ସୁ କିଣିବା ପାଇଁ ହେଲା। ଯାଇଥିଲି ଦୋକ କାନ ମତେ ସୁ ମାନେ ଡେଲି ୟୁଜ୍ ପାଇଁ ନେବାର ଥିଲା। ମୁଁ ତାକୁ କହିଲି କି ଦୋକାନ ବାଲା ମୁଁ କହିଲି କି ଆଉ ମତେ ତେ ଡେଲି ୟୁଜ ପାଇଁ ଦେଖାଅ। ସେ ତା କାନକୁ କଣ ସୋବିଲା କିଏ ଜାଣେ ସେ ମତେ ହିଲ ଦେଖଉଛି। କହିଲା କି ମ ଧୁନ ସେ ନେଇକି ଆସିଲା ସେ ଖୋଳ ଭିତରେ ଅଛି ମୁଁ କଣ ଯାଣିଛି ସେ ଆଣିକି ମେଞ୍ଚେ ଥୋଇଦେଲା ଆଉ ଆଣିକି ଥୋଉଛି ଥୋଉଛି ମୁଁ କହି ସେ ମତେ ଦେଖେଇବ ଅଲଗା ଅଲଗା ଆଉ ମୁଁ କଣ ଜାଣିଛି ଯେ ସେ ମତେ ହିଲେ ଆଉ ମାନେ ଯୋଉଁ ହିଲ୍ ସବୁ ବଢିଆ ବଢିଆ ଥାଏ। ସେ ମତେ ଆଣିକି ଖୋଲିକି ଦେଖେଇଲା। ଆ ତାପରେ ମୁଁ କହିଲି କି ନା ମୁଁ ହେଇନି ମୁଁ ମାନେ ଡେଲି ୟୁଜ୍ ପାଇଁ ନେବି ତ ମତେ କହିଲା କି ତମେ ମତେ ଆଗରୁ କହିଲନି। କି ଡେଲି ୟୁଜ ପାଇଁ ତମେ ନେବ। ମୁଁ ମୋର ସବୁ ଆଣିକି ରଖିଦେଲି ମୁଁ କହିଲି ମୁଁ କଣ ଭାବିଛି ମୁଁ ତମକୁ କହିଲି କି ନା ମୁଁ ଡେଲି ୟୁଜ୍‌ ପାଇଁ ନେବି ତମେ ଆଣିକି ମତେ ପୁରା ସା ଇଏ ହିଲ୍‌ଫିଲ୍ ଆ ଆଣିକି ଦଉଛ ଆଉ ମୁଁ ସେଥିରେ କଣ ମୁଁ ଭୁଲ ମୋର ଭୁଲ ତମେ ଶୁଭିଲନି ତାମାନେ ମୋର ଭୁଲ ଏଁ ସେ କହିଲା କି ହଉ ମାନେ ଗେରେ ଗେରେ ହେଲା, ତାପରେ ସବୁ ଉଠେଇ ଉଠେଇକି ନେଇକି ଗଲା ତାପରେ ମତେ ଶୁଆଣିକି ଦେଲା, ଦେଲା ମତେ ଯୋଉଁଟା ପସନ୍ଦ ଆସିବ ମୁଁ ଦେବି ନା ତାହେଲେ ମୁଁ ଚାଲ ଯୋଉଁଟା ତମେ କହିଦବ ମୁ କଣ ସେଇଟା ନେଇନେବି। ମତେ ପସନ୍ଦ ଆସିଲାନି ମୁଁ କହିଲି କି ନା ମ ମତେ ପସନ୍ଦ ଆସୁନି ବାବା ଚାଲ ଅଲଗା ଦୋକାନ କୁ ସେ ମୁହଁ ଟାକୁ ଏତେ ମାନେ ବଡ ଟିକେ କରିଦେଇଛି ତାପରେ ମୁଁ ମୋର ଗଲି ଅଲଗା ଦୋକାନକୁ, ମୁଁ କହିଲି ମତେ ଗୋଟେ ସୁ ଦେଖେଇଲ ଡେଲି ୟୁଜ ର ସେ ମତେ ବହୁତ ବହୁତ ବଢିଆ ବଢିଆ କଲେକ୍ସନ ସବୁ ଦେ ଦେଖେଇଲା ମୁଁ ତାକୁ ଦେଖିଲି ତାପରେ ମୁଁ ନେଲି। ନେଲା ପରେ ମୁଁ କହିଲି ବାପା ମତେ ଟିକେ କିଛି ଜୁଏଲାରୀ ଟିକେ ନେବି ଆଉ ତମେ ମତେ ଦୋକାନକୁ ନେଇକି ଗଲ, ସେ ମତେ ନେଇକି ଗଲେ। ମୁଁ ହାତର ଚୁଡ଼ି ଏବେ କାଶ୍ମୀରୀ ଚୁଡ଼ି ବାହାରିଛି ଶୁଣିଥିବ ନା ନା କାଶ୍ମୀରୀ ଚୁଡି ମୁଁ କାସ ହଁ ତ କିନ୍ତୁ ମତେ ବହୁତ ଭଲ ଲାଗେ ରେ କଲର ମୁଁ ଗୋଟେ ଡ୍ରେସ ନେଇଥିଲି ଗୋଟେ ମୁ ଭାଇର ବିଡା ଥିଲା ତୁ ସେଥିପାଇଁ, ମୁଁ ନେଲି ମୁଁ, କହିଲି ହଉ ମୁଁ ବାପା ମୁଁ ଯେମିତି ଫି କରି ଆସି ମତେ ନେଇକି ଚା ମୁଁ ଯାଇଥିଲି ମୋ ଥିଲା କିନ୍ତୁ ଡ ନଥିଲା ମୁଁ ନେଇ ନେ ସେ ଡ୍ରେସରେ ଚଢିବ ହେଲା। ତାପରେ ମୁଁ ମୋର ଯୋଉ କାଶ୍ମିରୀ ଚୁଡି ନେଲି ନେଲା ପରେ ପରେ ଟିକେ ମୁଁ ନେଲି ଯୁଇଏ ଆ କଣ କହିଲ ସେ ଯୋଉ ହାତର ଯୋଉ ନଖ ନଥାଏ ଲମ୍ବ ଲମ୍ବ ସେ ଯୋଉ ଖପେଇବ ତାକୁ ନେଲି ତାପରେ ଗୋଟେ ରବର ନେଲି ତାପରେ ଗୋଟେ କ୍ଲେଚର ନେଲି ଗୋଟେ ଫେସ ୱା ନେଲି ଡଟଣ୍ଡ କିର ଗୋଟେ ଫେସୱା ନେଲି ମାଇଜର ନେଲି ଡଟ ଆଣ୍ଡ କି ର ଆ ତାପରେ ମୁଁ ନେଇ ସବୁ ସପିଂ କରିକି ଆସିଲି ଆସିଲା ବେଳେ ମୁଁ କହିଲି ବାପା ମୁଁ ଟିକେ ଆଇବ୍ରୋ ଆଉ ତମେ ଟିକେ ଠି ହ ମୁ ପାଞ୍ଚି ଗ ମୁଁ କହିବି ଟିକେ ମୋର ଚୁଟି ବି ଟିକେ ମାନେ ଭଲସ ସାଇଜ କରିଦିଅ ହୁଁ ଆଉ ଆଇବ୍ରୋ ବି ଟିକେ ମାନେ ଭଲସେ ସେଭ କରିଦିଅ, ତାପରେ ମୁଁ ସେଭ୍ କଲି ତା ତାପରେ ଟିକେ ଯଉ ଇଏ ଚୁଟି ବି ସାଇଜ କଲି ତାପରେ ମୁଁ ଆସିଲି ଆସିଲା ବେଳେ ଫର ଲସି ଗୋଟେ ପିଇଛି ଆମ ବାପା ହ ମୁଁ ପଇକି ଆମେ ଆସିଲୁ ଆଉ କୁହ ତମେ ତମ ଆଇବ୍ରୋ ଫାଇବ୍ରୋ କିଛି ସେଭ କରୁନା କି?
ହଁ ହଁ ମୁଁ ଆଇବ ସେପ ମୋ ଯୋଉ ଆଉ ମଁ ମଝ ବି ଆସି ଚୁଟିଆ ଲାଗିଯାଏ, ମତେ ଅପେକ୍ଷା ଲାଗି ମୁଁ ନିଜେ ନିଜେ ସେ ଆଉ। ଫାଷ୍ଟ ଫାଷ୍ଟ ମୋ ସାନକୁ କରିଦିଅନ୍ତି, ଆଉ ସବୁବେଳେ ଆଉ ତାଙ୍କୁ ଯାଇ କହିବୁ ନା ସେୟକୁ ନିଜେ ନିଜେ ଏବେ କରିଛି।
କରି ଆସୁଚୁ ନା ଭଲ ଆଉ।
ନିଜେ ନିଜେ ଏବେ କରଛି
ହଁ ଆ ମୁ ଏ ଲେମ୍ବୁ ର ଗଛ ପତ୍ର ସବୁ କାଟି ଦେଇଛନ୍ତି କେତେ ଗରମ ନାଗଉଛି ମାନେ କଣ ଗଛ ରହିଲେ ଗୋଟେ ଆମକୁ କଣ ନି ଶଵାସ ପ୍ରଶ୍ସ ନେବ ଭଲ ଆଜିକାଲି ବେଶୀ ଗଛ ପତ୍ର କୁ କାଟି ଦଉଛନ୍ତି ମାନେ ବହୁତ ଗଛ ପତ୍ର ମାନେ ଗଛ ପତ୍ର ରହିଲେ ଭଲ କଥା, କି ଖରାପ କଥା କହିଲ ଗୋଟେ କଥା ହ
ଭଲ କଥା।
ଭଲ କଥା ଆମକୁ ନିଶ୍ଵାସ ପ୍ରଶ୍ୱସ ନେବେ ଆମକୁ ଅମ୍ଳଜାନ ଦିଏ ଆମେ ଅଙ୍ଗାର କପା ମାନେ ଇଏ କରୁ ଭଲ ସବୁ ମାନେ ଇଏ ହୁଏ। ଏବେ ସବୁ ଗଛ ପତ୍ର କାଟି ଦଉଛନ୍ତି, ଆମର ଘର ବି ତିଆରି ହେଲା ଆମର ମାନେ ମେ ଗଛ ପଛ ଥିଲା ସବୁ କାଟିଦେଲେ ପୁରା ଛାତ ପରେ ଏତେ ମାନେ ଗରମ ହଉଚ କୁହ କୁହ ଏସି ବି ରହିଉନି ଫ ଫ ଚେଇ ରହିବ ନଲେ ରହିପାରିବନି ଏତେ ଗରମ କୁହନା କୁହନା ମାନେ ଗାଈ ଗୋରୁ ସବ ମାନେ ଗାଈ ଖାଇ ଛେଡି ଫେଡି ଏତେ ମାନେ ଗରମରୁ ଖାଲି ପାଣି ପିଇ ଦଉଛନ୍ତି ମାନେ ମେଞ୍ଚେ ମେଞ୍ଚେ ମାନେ ରହ
କଣ ପାଇଁ ଗଛ କାଟି ଦେଇଛନ୍ତି
ଆମର ଏ ପା ଘର ହଉଛି ତ ଆଉ ସେଇଥିପାଇଁ କାଟିଦେଲେ କହିଲେ କି ନା ସେ କାନ୍ଥ ଫାନ୍ଥ ସବୁ ନାଗିବ ଫାଟିଯିବ କାନ୍ଥ ଆଉ ତମେ କାଟିଦିଅ ଚେର ଫେର ରହିକି ମାନେ କାନ୍ଧକୁ ଫଟେଇଦବ ତ ସେଇଥିପାଇଁ ହୁଁ।
ଓହ
ହଁ ସେଇଥିପାଇଁ କାଟିଦେଲେ ଆଉ।
ଏଇ ଯୋଉ ଆମର ସେଇ ରୋଡ ସାଇଡ ରେ ଯୋଉ ଗଛ ଅଛି, ଭାବିଲେ କାଟିଦେବେ ବୋଲିକି। ସବୁ ଚିହ୍ନ ଦେଇ ଦେଇଥିଲେ। ଯାହା ହଉ କାଟିଲେନି। ମାନେ ମୋ ମୁଣ୍ଡ ଖରାପ ହେଇଗଲା। ମୁଁ ଗଛଆ କାଟିଦେବେ କେତେ ଛାଇ ହଉଛି ରାସ୍ତାରେ ଗଲାବେେଳେ। କାଟିଦେବେ ଯଦି କେତେ ହଇରାଣ ହେବୁ କି ଗରମ ହବ। ଗଛତଳ କେତେ ଥଣ୍ଡା ଲାଗେ। ଆଉ ତମେ ଯେଉ ମେକଅପ କରି ଶିଖିଛ?
ହଁ ମୁଁ ମେକଅପ କରି ଶିଖିଛି।
ଓ ତମେ କଣ କେମିତି କଣ ମେକଅପ କର?
ହଁ ଆଗେ ଫେସ ୱାସ କରିକି ଆସିବ। ତାପରେ ଟିକେ ମଇଶ୍ଚରାଇଜର ଲଗେଇବ ଫେସ ରେ। ତାପରେ ପ୍ରାଇମର ନଗେଇବ। ଆ ତାପରେ ଯଦି ତମର କିଛି କ୍ରିମ ଫ୍ରିମ ସେ ତାକୁ ଲଗେଇବ। ତାପରେ ଯଉ ଇଏ ଫାଉଣ୍ଡେଶନ ଲଗେଇବ ଭଲସେ। ମାନେ ଟପ ଟ କରିକି ନଗେଇ ବ ଇଏ ଗୋଟେ ସ୍ପଞ୍ଜ ଥାଏ। ତାକୁ ଆଗେ ପାଣି ରେ ଧୋଇଦବ ଟିକେ ତାକୁ ମାନେ ଅ ମାନେ କଣ ତାକୁ ମାନେ ଭଲସ ତାକୁ ନିଚୋଡି ଦବ ହେଲା। ରେ ଫାଣ୍ଡେସନ ଜଣକୁ ନେଇ ଟେପ ଟେପ କରିକି ଭଲ ସେ ନଗେଇଦବ ମୁହରେ ପୁରା ଫେସ ରେ ତାପରେ ପୁରା ମାନେ ପାଉଡର ନଗେଇଦବ ହଲକା ଭାବରେ ନଗେଇଦବ ନା ତାପରେ ବ୍ଲସ୍ ନଗେଇବ ଏଠି। ଉଁ ବ୍ଲସ ନାଗିଲା ବେଳେ ହାଇଲାଇଟ ମାନେ ମାନେ ଇଏ ନଗେଇଗଲା ପରେ ମାନେ କଣ? ଆଉ ପାଉଡର ନଗେଇବା ପରେ ବ୍ଲସ ନଗେଇଦବ, ହାଇଲାଇଟର ନଗେଇଦବ। ଭଲ ସେ ତାପରେ ଭଲ ସେ ଲିପଷ୍ଟିକ ନଗେଇଦବ। ତାପରେ ଆଇ ସାଇଡ ଆଇ ବ୍ରୋ ଆଇଲନ୍ସସ୍ ତାପରେ ଆଇ ସାଇଡ ଲଗେଇଦବୁ ଭଲ ସେ। ତାପରେ ଟିକେ କାଜଲ ଆଇନାଇନର ସବୁ ଭଲସେ ନଗେଇଦବ। ଆଉ ତାପରେ କାନ ଫଲ ଫୁଲ ପିନ୍ଧିଦବୁ ବହୁତ ଭଲ ଲାଗିବ।
ଉଂ ହୁଁ ମୁଁ ନା ମୁଁ ସବୁବେଳେ ମେକ୍ କ ହୁଏନି ଖାଲି ଓକେଜନ ରେ ଖାଲି ମେକପ ହୁଏ। କଣ ମେକଅପ ଜିନଷ ଯା ଫେସ କୁ ଖରାପ କରିଦିଏ ସେଥିପାଇଁ ମୁଁ ଲଗାଏନି।
ଓହୋ ଆଚ୍ଛା।
ମୁଁ ଖାଲି କିଛି ଗୋଟେ ମ୍ୟାରେଜ ଫ୍ୟାରେଜ ଫଙ୍କସନ ଥିବ ଯଦି ବାହାଘର ନହେଲେ ଥର କୁଆଡେ ଗୋଟେ ଗଲେ ଗୋଟେ ଫଙ୍କସନ ଫଙ୍କସନ ରେ। ପାଟି ଫାଟି ସେଇଠି ଲଗାଏ ନହେଲେ ମୁଁ ଲଗାଏନି।
ତମକୁ ଶାଢୀ ପିନ୍ଧିବା ପସନ୍ଦନା ଡ୍ରେସ୍?
ମତେ ଡ୍ରେସ ବି ନୂଆ ନୂଆ ପିନ୍ଧିବାକୁ ଭଲ ଲାଗେ, ଶାଢୀ ବି ପିନ୍ଧିବାକୁ ଭଲ ଲାଗେ।
ଓ ହୋ।
ବୋ ମାନେ ବଢେ ବଢେ ନୂଆ ନୂଆ ସବୁ ଡିଜାଇନ ର ଡ୍ରେସ ପିନ୍ଧିବାକୁ ଭଲ ଲାଗେ।
ବୋଉଙ୍କର ହିଁ ଶାଢୀ ମତେ ପିନ୍ଧିବା ଭଲ ନାହିଁ। ଆଉ ଟିକେ ବ୍ଲାଉଜ ଟା ଟିକେ ମାନେ ଢ଼ି ଲା ହୁଏ ମୁଁ ତାକୁ ପିନ ଫିନ୍ ଦେଇକି ସେଟ କରିଦିଏ। କରିକି ମୁଁ ମୋ ଶାଢ଼ୀ ବି ପିନ୍ଧିଦିଏ। ମତେ କିନ୍ତୁ ସବୁଠୁ ଭଲ ଲାଗେ ମୋତେ ଇଏ ମାନେ ଡ୍ରେସ୍ ତ ଭଲ ଲାଗେ ଆଉ।
ହଁ ଶାଢୀରେ କଣ ମାନେ ସେମିତି ଫଟୋ ଫଟ ଉଠେଇ ଶାଢ଼ୀ ଫାଡି ପିନ୍ଧୁନି। ଆଉ ଶାଢ଼ୀ ରେ ପିନ୍ଧିକି କାମ କରିହବ।
ନାଇଁ ନା ମମି ଏସବୁର ଅଭ୍ୟାସ ହେଇଯାଇଛୁ।
ଅ, ହଁ ମୁଁ ଯୋଉ ଅଁ, ଶାଢୀ ତ ଖାଲି ପୂଜା ପର୍ବ ରେ ପିନ୍ଧେ।
ଆଉ ତୋମର ତ ପୂଜାରେ ବି ପିନ୍ଧନ୍ତି। ଆମର ପୂଜା ଫୂଜା ଆମର କିଛି ନାହିଁ। ଆମର ବାହା ହେଲା ପରେ ପିନ୍ଧିବେ। ନହେଲେ ଯିଏ ମାନେ ଯାର ଇଚ୍ଛା ଯଦି ଇଷ୍ ମାନେ ଆ, ଷ୍ଟାଇଲ ଫିଷ୍ଟାଇଲ ଉଁ, ମାନେ ଇଏ କରିବା ପାଇଁ ଟିକେ ଶାଢ଼ୀ ଫାଢି ପିନ୍ଧି ଦିଅନ୍ତି ଆଉ।
ହୁଁ, ମୋତେ ଯୋଉ ଅଁ, ବ୍ଲାଉଜୂ ମୋ ମା ବୋଉ ର ମୋର ଏକା ଗୋଟେ ମାପ। ସେଇ ଢିଲା ହୁଏ। ମୋ ମାପ ସିଏ ପିନ୍ଧି ଦେଇପାରିବ ବି।
ଓ ଆଚ୍ଛା।
ଘରେ ଆମର ମେସିନ୍ ଅଛି ମୋ ସାନବୋଉ ତାଙ୍କ ସିଲେଇ କରନ୍ତି ବ୍ଲାଉଜ୍ ତାଙ୍କୁ ଦେଇଦିଏ।
ମୁଁ ତ ନିଜେ ସିଲେଇ କରିଦିଏ।
ତୋମେ ଶିଖିଚ ସିଲେଇ? ଓହୋ, ମୁଁ ଶିକିନି ଯଦି ମୋତେ କେବେ ମଉକା ମିଳେ ତ ଶିଖିବି। ଶିକିନି ମାନେ ମାନେ ସିଲେଇ ଫିଲେଇ କରିଦେବି। କିନ୍ତୁ ଯୋଉ ତିଆରି କରିପାରିବିନି ବ୍ଲାଉଜ୍। ବ୍ଲାଉଜ୍ କଣ ଡ୍ରେସ୍ ତ ମୁଁ ତିଆରି କରି ଶିଖିନି। କିନ୍ତୁ ସିଲେଇ ମାରଦେମି ଏ ଯୋଉ ଫଟା ମଟା ସିଲେଇ ଫିଲେଇ ବଢିଆ ସେ କରିଦେମି। ତକିଆ ଆ ଖୋଳ କରିଦେବି। ମୁହଁ ଫୁହ ମାରିଦେବି। ସେଗୁଡାକ ଶିଖି ଖି ଯାଇଛି।
ଆଚ୍ଛା।
ବଟମ ଫଟମ ବି ମାରିଦେବି।
ହଁ ବଟମ୍ ଫଟମ ତ ସେଟି ମୁଁ ବି ମାର ଦଉଛି।
ହଁ। ବଟମ୍ ଫଟମ ମାରଦିଏ। ଖାଲି ବ୍ଲାଉଜ୍ ଫ୍ଲାଉଜ ଟିକେ ଶିଖିନି। ଯଦି ମୌକା ମିଳେ ତ କେବେ ସୁଯୋଗ ମିଳେ।
ହଁ ମୌକା ମିଳିଲେ ଶିଖିଦେବା ସେଟା କିନ୍ କା କାଇଁକି ନା ଉଁ, ନିଜ ପାଇଁ ଭଲ। ଅନ୍ୟ କାହାକୁ ଦେବ କେତେ ପଇସା ନୁ ଗୋଟେ ଆମର ହିସ୍ ସେ ମାନେ ଆ, ସିଲେଇ କର ଛନ୍ତି ମାନେ ଦେଢଶହ ଟଙ୍କା ନଉଛନ୍ତି ଖାଲି ଗୋଟେ ମାନେ ପ୍ୟାଣ୍ଟ ଆଉ ଡ୍ରେସ୍ ସିଲେଇ କରୁୁଚନ୍ତି। ତାଠୁ ବେଟର୍ କି ନିଜେ ମାନେ ଶିଖିଦେଲେ ନିଜେ ସିଲେଇ କରିଦେବା ସେଟା ଭଲ।
ହଁ।
ଉଁ, ହୁଁ, କିଛି ମାନେ ମାନେ ଫାଟିଗଲା କି କିଛି ହେଲା ନିଜେ ସିଲେଇ
ଓ ହୋ ଆଉ ଯୋଉ ତୋମର କ ମେ ସେ ଅଛି ଘରେ।
ଆମର ମୋର ଅ-ଅଛି ଆମ ଘରେ ଅ, ନୂଆ ଗୋଟେ କିଣିକି ଆଇଚନ୍ତି ଯେ। ଆମର ନିଜ କାମ ନିଜ କରିଦଉଛୁ ଆଉ କାହାକୁ ଦେଉନି। ପ୍ଲେ
ହଁ ବାହାରେ ତ ଅଧିକ ପଇସା। ବ୍ଲାଉଜ୍ ଗୋଟେ ହେଲାଣି ଦୁଇଶହ ଟଙ୍କା। ଆଉ ଡ୍ରେସ୍ ଖାଲି ଉପର ଗୋଡ ପ୍ୟାଣ୍ଟ ବନିଲେ ବି ସେ ଦୁଇଶହ ଅଢେଇଶହ ଟଙ୍କା କହୁଚନ୍ତି।
ହଁ ନି- ନିଜ କାମ ନିଜେ କରିଦେଲେ ସବୁଠୁ ବେଟର୍।
ହୁଁ, ମୁଁ